ହାଲୋ।
ହ୍ୟାଲୋ।
ହଁ କେମିତି ଅଛନ୍ତି?
ଆଜ୍ଞା ଭଲ ଅଛି।
ଅଁ ଆଉ ଦେହ?
ହୁଁ ଦେହ ଭଲ ଅଛି।
ହଁ ଆଉ କୋଉ ଯାଏଁ ପଢାପଢି?
କଣ କରୁଛନ୍ତି କି?
ଏଇ ବସିଥିଲି ଆଉ। କୋଉ ଯାଏଁ ପଢାପଢି?
ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
ହଁ ହଁ ଆଉ ତମ ସେପଟେ ଏରିଆରେ ଏବେ ପାଗ କେମିତି ଅଛି?
ବର୍ଷା ହଉଛି।
ଦୁଇ ତିନି ଦିନ ହଉ କି ମାନେ କେମିତି ପାଗ ଦଉଥିଲା।
ଦୁଇ ତିନି ଦିନ ଏମିତି କାଁଳିଆ ପାଗ ଦଉଥିଲା ଆଉ।
ହଁ। ଆଉ।
ଆପଣଙ୍କ ଆଡେ ପାଗ କେମିତି?
ଏବେ ବର୍ଷା ହଉଚି ଏ ସେତେ ହଉନି ବର୍ଷା ଆଉ। ଅଳ୍ପ ଅଳ୍ପ ବର୍ଷା ହଉଛି ଆଉ। ଆଉ ତମର? କଣ କଣ ସବୁ? ହଁ ପର୍ବପର୍ବାଣୀ ପାଳନ କର।
ପର୍ବପର୍ବାଣୀ ସବୁ ପ୍ରାୟ ପାଳନ କରାଯାଏ ଆଉ।
ହୁଁ।
ଆପଣଙ୍କ ଆଡେ କଣ ଉଁ ପର୍ବପର୍ବାଣୀ ପାଳନ କରାଯାଏ?
ଆମ ଆଡେ ୟା କୁଆଁର ପନେଇଁ, ଖୁଦୁରୁକୁଣି।
ଖୁଦୁରୁକୁଣୀ କେମିତି ପାଳନ କରାଯାଏ କୁହନ୍ତୁ ଟିକେ?
ଖୁଦୁରୁକୁଣୀ ଖୁଦୁରୁକୁଣୀ ଆମର ଥାଏ ପାଳି ହିସାବରେ ଚାରି ପାଳି ବା ପାଞ୍ଚ ପାଳି। କରାଯାଏ ଓଷା ଟା ଆଉ ଏଇଟା ଭାଇ ମାନଙ୍କ ପାଇଁ କରାଯାଏ। ଆଉ ଖୁଦୁରୁ କୁଣୀ ରେ ଆ ମାନେ ରବିବାରକୁ ରବିବାର ଖୁଦୁରୁକୁଣୀ ଓଷା ଟା ପଡେ। ଆଉ ଭାଇମାନଙ୍କ ପାଇଁ ଏଇଟା କରାଯାଏ। ଆଉ ସଖାଳୁ ସଖାଳୁ ମାନେ ରାତିକିରୁ ରାତିରେ ଉଠିକିନା ଝିଅ ମାନେ କଣ କରନ୍ତି ନା ଫୁଲ ଆ ଏଥିରେ ଅଛି ଫୁଲ ଚୋରି କରିବା ଫୁଲ ଚୋରି କରିକି ଭଗବାନକୁ ବ ମାନେ ଭଗବାନଙ୍କ ପାଇଁମି ଏଠି ବି ଭଗବାନ ଅ ଛନ୍ତି ମା ମା ମଙ୍ଗଳା ତାଙ୍କୁ ଏଇଠେ ପୂଜା କରନ୍ତି। ଭାଇ ମାନଙ୍କର ଶୁଭ ମନାସିକିନା ମା ମଙ୍ଗଳାଙ୍କୁ ପୂଜା କରିଥାନ୍ତି ନିଜ ତାଙ୍କ ଭଉଣୀ ମାନେ। ଆଉ ରାତିକିରୁୁ ଫୁଲ ତୋଳନ୍ତି ତାପରେ ଫୁଣି ସମସ୍ତେ ମିଶିକି ଆଉ ଗାଧେଇ ଯାଇଁକିନା ସେଠି ବାଲୁକା ପୂଜା କରିଥାନ୍ତି।ପୁଣି ବାଲୁକା ପୂଜା କରିସାରିକି ଆସ୍ ସେକିନା ଆ ପୁଣି କଣ କରନ୍ତି ଆଉ ଯୋଉ ଓଷା ଯୋଉ କୋଠି ଥାଏ ସେଇ କୋଠିରେ ଏକାଠି ହେଇକିନା ସକାଳେ ପୂଜା କରିଥାନ୍ତି ପୁଣି ନିଜ ନି ନିଜ ଘରକୁ ଯାଆନ୍ତି ପୁଣି ରାତିରେ ଆଉଥରେ ମାଆଙ୍କର ଆଉ ପୂଜା ପାଇଁ ସମସ୍ତେ ଏକାଠି ହୁଅନ୍ତି ଖୁଦୁରୁକୁଣୀ ଏମିତି ପାଳନ୍ତି ଆଉ।
ଆଉ ତାହେଲେ ଏମତି ଫୁଲ ଫୁଲ ଆଣନ୍ତି।
ହଁ ଆଉ ତମର ସେପଟେ କୁଆଁ ମାଙ୍କର ତ ସବୁ ଫୁଲ କହିଲେ ଚଳିବ ତାଙ୍କ ଠି ଲାଗେ ଆଉ ତାଙ୍କର ପ୍ରିୟ ଫୁଲ ହଉଛି କଣ ନେନାଙ୍ଗୁଡା ଯୋଉ ଫୁଲ ଆଉ ହଉଛି ମନ୍ଦାର ଫୁଲ ଏଇଟା ମାଙ୍କର ପ୍ରିୟ ଫୁଲ ବୋଲି କୁହନ୍ତି ଆଉ ତମର ସେପଟେ ଅ କଣ ଏଟା ଜହ୍ନି ଓଷାବା କୁମାର ପୁର୍ଣିମା ସେଇଟା କେମିତି ପାଳନ କରାଯାଏ?
ଜହ୍ନି ଓଷା ଆମର ଗୋଟେ ମାସ ଉଁ ପୁର ହୁଏ। ଆଉ ସବୁଆଡେ ବି ହୁଏ ସାତ ଦିନ ଆମେ କିନ୍ତୁ କରୁ ପନ୍ଦର ଦିନ ଆଉ।
ହୁଁ। ଆମର ଏପଟେ ହୁଏ କି ଆମେ କଣ ପନ୍ଦର ଦିନଠୁ ମାନେ କଳସ ବସାନ୍ତି ତାପରେ ନାଇଁ ପନ୍ଦର ଦିନଠୁ ମାନେ ଆ କଳସ ଫଳସ ଯାହା ଘର ବସିବା କଥା ବସିନ୍ତି ସାତ ଦିନି ଥିଲା ବେଳେ ସେ କଳସରେ କଣ ନଡିଆ ନଡିଆ ବସାନ୍ତି ତାପରେ ଯେତେବେଳେ ସେ ଲାଷ୍ଟ ମାସର ମାନେ ଯେତେବେଳେ ଯୋଉବେ ଓଷା ଯୋଉ ଦିନ ଥିବ ପୂର୍ଣ୍ଣିମା ଅ କୁମାର ପୂର୍ଣ୍ଣିମାର ଯୋଉ ଇଏ ମଁ ଯୋଉ ଓଷା ଥିବ ଯୋଉ ଦିନ ସେଇଦିନ ସୋ ଝିଅ ମାନେ କଣ କରନ୍ତି ନା ପୁରା କାଷ୍ଟା ରୁହନ୍ତି ଜଳ ବି ପିଅନ୍ତିନି କାଷ୍ଟା ରହିକି ନା ମାନେ ଉପ ରାତିରେ ଯେତେବେଳେ ଚାନ୍ଦ ଆସେ ଚାନ୍ଦକୁ ପୂଜା କରିକି ଆଉ ବୃନ୍ଦାବନୀଙ୍କୁ ମା ଚଉଁରାଙ୍କୁ ପୂଜା କରିକି ନା ତାପରେ ପ୍ର ଯୋଉ ଯାଆନ୍ତି କଣ ସେ ଯୋଉ ହଳଦୀରେ ଠାକୁର ବନେଇଥିବେ ତାଙ୍କୁ ଯୋଉ ପୋଖରୀ ହଉ କି ନଦୀ ହଉ ସେଠି ଯାଇକି ନା ଯୋଉ କଣ କରନ୍ତି? ସେ ମାଙ୍କୁ ପୂଜା କରନ୍ତି ତାପରେ ତାଙ୍କୁ ବିସର୍ଜନ କରନ୍ତି ଆସିକି ସେଠି ପ୍ରସାଦ ପାଆନ୍ତି। ଆଉ ସେ ଆମର ପ୍ରଥା ଅଛି କି ସେଇ ପ୍ରସାଦ ଟା କଣ କି ଲୁଚିକି ଖାଆନ୍ତି ଲୁଚିକି ଖାଇବାର ପ୍ରଥା ଅଛି। ଖାଇକିନା ଆସିକିନା ତାପରେ ପାଣି ହଁ ବନ୍ଦେଇ ସାରିକି ପୁଣି ପାଣି ପିଅନ୍ତି ଆସିକି
ଆଉ ତମର ସେପଟେ କଣ ହୁଏ?
ଆମର ବି ସାତ ଦିନ ଆମର ପାଳନ କରାଯାଏ ସାତ ଦିନ କଳସ ବସାଉ କଳସ ବସେଇକି ଠାକୁରଙ୍କୁ ସ୍ଥାପନା କରୁ ହଁ ହଳଦିରେ
ହୁଁ।
ହଳଦୀରେ ସ୍ଥାପନା କରିକି ପୂଜା କରୁ ପୂଜା କଲା ପରେ
ତାପରେ ଝିଅ ମାନେ ବି ବହୁତ ସଜବାଜ ହେଇଥାନ୍ତି ଶାଢ଼ୀ ନୂଆ ଡ୍ରେସ୍ ଶାଢୀ ଏସବୁ କରି ଥାନ୍ତି। ଆଉ କୁଆଁର ପୁନେଇଁଟା ମାନେ କାହା ପାଇଁ କରିଥାନ୍ତି କଣ ଅଛି ପ୍ରଥା?
କୁହନ୍ତି କି ଭଲ ବର ପାଇବା ପାଇଁ କରନ୍ତି ଆଉ।
ହଁ ହଁ ହଁ।
ଆପଣଙ୍କ ଆଡେ କେମିତି କଣ କରନ୍ତି କି?
ଆମର ବି ତ ସେଇ ସେମ୍ ସେମତି ହିଁ କରନ୍ତି। ଆଉ ଝିଅମାନେ ସେଇ ଯୋଉ କୁଆଁରପନେଇଁ ଯୋଉ ରାତିରେ ଥିବ ମାନେ ବହି ବୋଲନ୍ତି। ଠାକୁରଙ୍କୁ ତ ପୂଜା କରନ୍ତି ଜହ୍ନ ଆସିବା ପରେ ତାଙ୍କୁ ବନ୍ଦାନ୍ତି। ଯୋଉଥିିବେ ଆଉ ଯୋଉ କଣ କରନ୍ତି ନା ତାଙ୍କ ଭୋଗରେ ଯୋଉ ଚକଟିକିନା ଚୁନ ରେ ଚାନ୍ଦ ସୁଜିରେ ଯୋଉ ଚାନ୍ଦ ବନାନ୍ତି। ସେଇ ଚାନ୍ଦକୁ ବନ୍ଦାନ୍ତି।
ଚାନ୍ଦ ପୂଜା କରିକି ବନ୍ଦାନ୍ତି।
ହଁ ଆଉ ସେ ସେଥିରେ କଣ ତାଙ୍କର ନିୟମ ଥାଏ କଣ ପାଞ୍ଚଟା ଯୋଉ କାକରା ପିଠା ଅ ପୂଜେଇବାର ନିୟମ ଥାଏ ସେ ପାଞ୍ଚ ପିଠା କରିଥାନ୍ତି।
ବହୁ ବିଭିନ୍ନ ପ୍ରକାର ଫଳମୁଳ ହଁ। ବିଭିନ୍ନ ପ୍ରକାର ଫଳମୂଳ ପିଠା ପକେଇକି ସେ ଯୋଉ ମାନେ ଭୋଗ ବନେଇଥାନ୍ତି। ଆଉ
ସବୁଆଡେ କିଛି ଅଲଗା ଅଲଗା ଅଛି।
ହଁ। ଆଉ ସେପଟେ ଯୋଉ ରକ୍ଷାବନ୍ଧନ ଯୋଉ ରାକ୍ଷୀ ପୂର୍ଣିମା ସେଇଟା ସେଇଟା କେମିତି ପାଳନ କରନ୍ତିି?
ରାକ୍ଷୀ ପୂର୍ଣ୍ଣମା ତ ଆମର ଆଡେ ଭଲରେ ହୁଏ। କାହିଁକି ନା ଭାଇ ମାନଙ୍କ ପାଇଁ ହିଁ କରନ୍ତି।
କିଏ କିଏ ତ ମନେ ର ରାକ୍ଷୀ ବନାନ୍ତି ରୂପା ରାକ୍ଷୀ ବି ବାନ୍ଧନ୍ତି। ଆଉ କିଣି ଆଣନ୍ତି କିଏ କିଏ ପୁଣି ବନା ମାନେ ବନେଇକି ବି ଜଣେ ଜଣେ ରାକ୍ଷୀ।
ହଁ ରାକ୍ଷୀ ତ ବହୁତ ଆମର ଯୋଉ ମାନେ ଉ ଜଗନ୍ନାଥଙ୍କ ପାଖରେ ବନ୍ଧା ହେବା ପାଇଁ ଉଲରେ ଯୋଉ ରାକ୍ଷୀ ତିଆରି ହୁଏ।
ହୁଁ ଆଉ ଗାଈମାନଙ୍କଠି ବା ଗୋମାତାଙ୍କ ବି ରାକ୍ଷୀ ବନ୍ଧା ଯାଏ।
ଉଲ୍ ରାକ୍ଷୀ ତିଆରି ହେଇକିନା ବନ୍ଧଆ ଯାଇଥାଏ ଗାଈ ମାନଙ୍କଠି କଣ। ଗୋ ଦେବତାଙ୍କୁ ତ ସବୁବେଳେ ଗୋମାତାଙ୍କୁ ସବୁବେଳେ ଆମର ପୂଜା କରାଯାଏ ନାଇଁକି ତାଙ୍କର ଏଇ ରକ୍ଷାାବନ୍ଧନ ଟା ହଉଛି ତାଙ୍କରି ପାଇଁ।
ହୁଁ ତାଙ୍କ ପାଇଁ ଯୋଉ କଣ ଚକୁଳି ଆଉ। ରାକ୍ଷୀ ଏସବୁ ବାନ୍ଧନ୍ତି ଆଉ।
ବଳଭଦ୍ରଙ୍କର ଜନ୍ମ ଯେହେତୁ ସେଥିପାଇଁ ଆମର କରାଯାଏ ଆଉ।
ତୁମ ହିଁ ହିଁ। ସୁୁଭଦ୍ରା ବି ତାଙ୍କ ମାନେ ଥାଏ ନା ଆଉ ଯୋଉ ନଥାଏ କି ଆମର ଓଡିଶା ର ରସଗୋଲଲା ଦିବସ କଣ ପାଇଁ ପାଳନ କରାଯାଏ?
କଣ କହିଲେ?
ଏଇ ଯୋଉ ରସଗୋଲା ଦିବସ ଯୋଉଟା ସେଇଟା କଣ ପାଇଁ ମାନେ ପାଳନ କରନ୍ତି ରସଗୋଲା ଦିବସ?
ରସଗୋଲା ଦିବସ କାହିଁକି ପାଳନ କରାଯାଏ।
ହଁ ଖାଇନି କି? ଯୋଉ ସାତ ଦିନ କହିକି ନା ନା ଯୋଉ
ଆମର ଏପଟେ ତ କାଇଁ ପାଳନ କରା ନଯାଏ ।
ନାଇଁ। ନ ଦିନ କହି ଯୋଉଁ ଜଗନ୍ନାଥ ଯାଇଥିବେ ଭାରି ତାଙ୍କ ମାଉସୀ ମାଙ୍କ ଘରୁ ଘରକୁ ଯାଇଥିବେ। ହେଲେ ଅଧିକ ଦିନ ଯେହେତୁ ହେଇଯାଇଥିବ ତ ଲକ୍ଷ୍ମୀ ରାଗିକି ଯାଇକିନା ତାଙ୍କର ଅ ରଥକୁ ତାଙ୍କ ମାଉସୀ ମାଙ୍କ ଘରୁ ଯେମିତି ଫେରି ନ ପାରିବେ ସେ ଭାଙ୍ଗି ଦେଇକି ଆସିଥିବେ, ତ ତାଙ୍କୁ ମନେଇବା ପାଇଁ ଭଗବାନ ଯୋଉଁ ରସଗୋଲା ନେଇକି ଯାଇଥାନ୍ତି ଲକ୍ଷ୍ମୀଙ୍କ ପାଇଁ।
ଆମର ଏପଟେ ଉ ହେଇଥିବ। କାଇଁ ଏପଟେ ପାଳନ କରାଯାଏ ନାହିଁ।
ନାଇଁ ପାଳନ ତ ଏପଟେ ହୁଏନି, ତ ସମ ମାନେ ଇଏ ପାଳନ୍ତି, ସମସ୍ତେ ତ ପାଳନ କରନ୍ତି। ସେଇଥିପାଇଁ ଆଜି ନାନୀ କଥା ହବା। ସେଇଥିପାଇଁ ହେଟା ତ ସମସ୍ତେ ପାଳନ କରିଥାନ୍ତି ନା ରସଗୋଲା ଦିବସ, ସେଇଥିପାଇଁ ଆଉ ସେପଟେ ରଥ ପାଳନ କରନ୍ତି?
ତମ ଆଡେ ତାହେଲେ ରସଗୋଲା ଦିବସ ବି ପାଳନ କରାଯାଏ।
ହୁଁ, ଆଉ ରଥଯାତ୍ରା ସେମିତି କେ ମାନେ ସେପଟେ କେମିତି ପାଳନ କରାଯାଏ?
ରଥ ତ ଆମର ତିଆରି ସରିଲାଣି ରିପ୍ ତିଆରି ଏବେ ଚାଲିଛି।ରଥ ଯାତ୍ରା ବହୁତ ଭଲ ଭାବରେ ହୁଏ।
ହୁଁ। ଛୋଟ ଛୋଟ ପିଲାମାନେ ରଥ ଟାଣୁଥିବେ ଏ ଏ ଏମିତି ସବୁ ଆଉ। ଆ ହଉ, ହଉ ଟିକ ଟିକ୍ ମୁଁ କହିଲି ଆଉ ଟିକେ ସମୟ ଛାଡିକି କଲ୍ କରୁଛି। ହଉ ହ।